ହାଲୋ। ହାଲୋ।
ହାଲୋ।
ହାଲୋ।
ହଁ କଣ କରୁଚୁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଏଇ ବଇଚି ଆଉ ତୁ କଣ କରୁଚୁ?
ମୁଁ ବି ଏଇ ବସିଚି ବାହାରେ ଆସିକି ଆଉ ପବନ ଟିକେ ଖାଉଚି ଆଉ।
ଓ ହୋ ଆମର ଆଉ ତିନି ଦିନି ହେଲାଣି ଲାଇନ ନଥିଲା ବେ।
ଓହୋ ଲାଇନ ନଥିଲା ତିନି ଦିନ କଣ ପାଇଁ?
ବାତ୍ୟା ଭଳିଆ ଏଇଠି ଯୋଉ କାଳ ବୈଶାଖୀ ହେଇଥିଲା
ଓ ହୋ।
ସେଇଥିପାଇଁ ସବୁ ଗଛ ଭାଙ୍ଗି ଯାଇଥିଲା।
ହୁଁ।
ତାର ଚିଡି ଯାଇଥିଲା ଲାଇନ ନଥିଲା ଆମେ କେତେ କଷ୍ଟରେ ପାଣି ଆଣୁ ଯାଇ ମହା ବିିନାୟକରୁ।
ହଁ ଭାରି ହଇରାଣ ହେଇଥିବ ଆଉ ତିନି ଦିନି ଆଉ।
ହଉରାଣ ମାନେ
ଉଁ ହୁଁ ଏଇ ଯୋଉ ଗରମ ବାବାରେ। ଆରେ ତିନି ଦିନ ତିନି ଦିନ ତିନି ରାତି କାଟିବା ଭାରି କଷ୍ଟ। ଶୋଇବା ଖାଇବା ପିଇବା ଗାଧେଇବା ସବୁଥିରେ ଅସୁବିଧା ହେଇଥିବ ଆଉ।
ପାଣି ସରିଗଲା ଯାଇକି ଚଣ୍ଡି ମନ୍ଦିରରୁ ପାଣି ଆଇଁଲୁ ଗାଧେଇବାକୁ ପାଣି ନାଇଁ ରୋଷେଇ ରୋସେଇ କରିବାକୁ ପାଣି ନାଇଁ।
ହୁଁ ହୁଁ। ଓହୋ ଆଚ୍ଛା ଆଉ ଲାଇନ ଆଇଲାଣି ନା ଆସିନି?
ହଁ ବା ଲାଇନ କାଲି ଆସିଛି।
ଓହୋ କାଲି ଆସିଲା?
କାଲି ଆସିଲା କାଲି ଯେଉଁ ଗରମ କାଲି ଯଦି ଲାଇନ୍ ନ ଆସିଥାନ୍ତା ତାହେଲେ ରହିପାରିନଥାନ୍ତୁ।
ହୁଁ ଆଉ ତୁ ଆଉ ଗାଁ ଆଡେ ଯାଇନୁ?
ହଁ ଗାଁକୁ ଯିବି ରଜରେ।
ଓହୋ।
ତୁ।
ଉଁ କଣ ମୋର କଣ ଅଛି ମୋ କଥା ତ ତୁ ଜାଣିଛୁ ଆଉ। ଆମ ମନ ମନ ମୋ ମନ ବୃନ୍ଦାବନ। ଯୁଆଡେ ଚାଲିଲା ସିଆଡେ ମନ।
ତୁ ଚାଲୁନୁ ଗାଁକୁ ଯିବୁ ଆମର।
ହଁ ଯିବା ଭାବୁଛି ତ ତମ ସାଙ୍ଗେ ଟିକେ ଯାଇି ବୁଲି ଆସ।
ମ ରଜରେ ଏଥର ଗାଁ ରେ ଆମର ବଲ ବ୍ୟାଟ। ଖେଳ ହେବ ଆଉ ଆମର ଡ୍ରାମା ହେବ।
ହୁଁ।
ଆମ ଗାଁ ଲୋକ ସମସ୍ତେ ମିଶିକି ନାଟକ କରୁଛନ୍ତି।
ଓ ହୋ। ନାଟକରୁୁ ମନେ ପହିଲା ଆମ ଗାଁ ରେ ବା ଏବେ ଯାଇଛି ତିନି ଦିନ ଚାରି ଦିନ ତଳେ ନାଟକ। ତତେ ମୋର କହିବା ପାଇଁ ମନେ ଆଉ ନହେଲେ ଭଲ ନାଟକ ମୁ ଆଉ। ତୋ କଥା ମୋ ମନେ ନାହିଁ ବହୁତ ଦିନ ହବ କଲ୍ କରିନଥିଲି ତ। ଆଜି ବସିଥିଲି ମୋର ମନ ପଡିଗଲା ନାଇଁ ସାଙ୍ଗ ଟାକୁ କଲ କରିଦିଏ ଭଲ ସେ ସାଙ୍ଗଟା ମୋର କିଛିଦିନ କଥାବାର୍ତ୍ତା ନାହିଁ। ଆଉ ଆମ ଗାଁ ରେ ନାଟକ କରୁଥିଲେ ଗାଁ ଛୁଆ ମିଶିକି ଡ୍ରମା ହଉଥିଲା। ଡ୍ରମା ନା ଥିଲା କେତେ ଦୁଃଖ ଦବୁ ଦେରେ କାଳିଆ। ଓହେ କି ଡ୍ରାମା କି ଅଭିନୟ କିଏ ଆକ୍ଟିଂ କରୁଥିଲେ ଆମ ଗାଁ ଛୁଆ। ପୁରା ଏକ ନମ୍ବର ତ ଯାତ୍ରା ତୁଳସୀ ଗଣନାଟ୍ୟ କୁ କାଟିଦବ ସେ ନାଟକ ପୁରା ଭିଲିଆନ। ଏକ ନମ୍ବର ହିରୋ ଏକ ନମ୍ବର କମେଡିଆନ୍ ଏକ ନମ୍ବର। ଆରେ ମୋର ତୋ କଥା ମନେ ନାହିଁ ନିଶ୍ଚିନ୍ତ ଡାକି ଥାନ୍ତି ତୋତେ।
ଏବେଠାରୁ ଭୁଲିଲୁଣୁ ଆଗକୁ ଅଛି।
ନାଇଁ ନାଇଁ ଭୁଲିବି କାହିଁକି। ଏଇ ଟିକେ ବ୍ୟସ୍ତତା ଜୀବନ ଭିତରେ ବ୍ୟସ୍ତ ବହୁଳ ଜୀବନରେ ଆଉ ମଣିଷ ଟିକେ ମାନସିକ ସ୍ଥିତି ହରେଇ ବସିଛି ଆଉ। ଭାରି ଟେନସନ ଫାମିଲି ଟେନସନ ଘର ଟେନସନ। ପଇସା ପତ୍ର ଟେନସନ। ଓଫ ଏତେ ସବୁ ଅସୁବିଧା ଭିତରେ ଆଉ ତୁ କେତେବେଳେ ମନରୁ ବାହାରି ଯାଇଛୁ ଆଉ ହଉ ଚଳିବ କିଛି ନାହିଁ ସାଙ୍ଗ ବେଶ ତୁ ଅନା ଆରଥର ଗଲେ ନିଶ୍ଚିତ ରାଗିବି। ଦେଖିବୁ ବସିକି ତିନି ଦିନ ଡ୍ରାମା ହବ ତିନି ଦିନ ବସିବୁ ଖାଇ ପିଇବୁ ଦେଖିବୁ ଭୋଜି କରିବା ଭାତ କରିବା। ଭଲ ମଜା ହେବ।
ଭୋଜି ଭାତରୁ ମନେ ପଡିଲା ଆଉ ଆମେ କେବେ ଭୋଜି କରିବା ରଜ ଆଇଲାଣି ପା।
ରଜ ଆଇଲାଣି ଗୋଟେ କରିଦବା ବୁଝୁିଲ ନା ଆଉ ସେ ତାକୁ ବି ଡାକିଦବା। ଆଉ ତାାକୁ ବି ଡାକିଦବା ବୁଝିଲୁ ଡାକିକି ଗୋଟେ ଭଲସେ ଚିକେନ ଚିକେନ ଟିକେ ନହେଲେ ମଟନ ଟିକେ ଆଣି ଛକରୁ। ପିଆଜ ମିଆଜ ପକେଇ ଅଦା ରସୁଣ ମାଟି ହାଣ୍ଡିରେ କଷିଦବା। ଆଉ ସବୁ ହେଲା ଯେ ଆଉ କହ ଆଉ ତମ ମାଆଙ୍କ ଦେହ କଣ ଭଲ ଅଛି ନା।
ହଁ ମୋ ମା ଭଲ ଅଛି ଆଉ ଆଜି କଁ ଖାଇଥିଲୁ।
ତମ ବୁଢ଼ୀମା।
ଆଉ ମୋ ବୁଢୀ ମା ବି ବଢିଆ।
ତମ ବୁଢୀ ମା ବଢିଆ ତ ସେ ଆଉ ଚିଲଉନାହାନ୍ତି ତ।
କଣ ଆଉ କହିବି ସିଏ ତାକୁ ତ ସେ ରୋଗ ହେଲା ଦିନଟାରୁ ସେ ତ ଖାଲି ଚିଲଉଛି ଆଉ।
ଓହୋ ନାଇଁ ଟିକେ ଡାକ୍ତରଖାନା ଦେଖାଅ। ଆଉ ବୟସ ବି ହେଇଗଲାଣି ଆଉ ଡା ଡାକ୍ତରଖାନା ରେ ଦେଖେଇଲେ କଣ ହବ ଆଉ ଆଉ ବୟସ ହେଇଗଲାଣି ଆଉ ଅଳପ ବୟସର ଅନି ଅତିଥି ସିଏ।
ଏ ସମୟ ସମୟ ତାକୁ କେତେ ବାଟ ନଉଛି।
ହଁ ମ ଏ‌ କଁ ଆ ଆଜି କାଲି ଜୀବନର ଭରସା ନାହିଁ ତାଙ୍କୁ କହିବ କଁ ଭେଣ୍ଡିଆ ଭେଣ୍ଡିଆ ଟୋକା ଚାଲି ଯାଉଛନ୍ତି। ଆଉ ମଣିଷ ଜୀବନରେ କିଛି ନାହିଁ ରେ ଏ ଷାଠିଏ ପଁଷଠି ଗଲେ ବହୁତ। ସେ ଆମର ତ ସିଏ ବୁଢି ମା ପଳେଇ ଲେଣି ବହୁତ ବର୍ଷ ତାଠୁ ଆଗେ ବି ଗଲେଣି ବହୁତ।
ହଁ ମୁଁ ତ ମୋ ଜେଜେବାପାଙ୍କୁ କେମିତିଆ ଦେଖିନି।
ହୁଁ।
ମୋ ମା ବି ଦେଖିନି ଜେଜେ ବାପାଙ୍କୁ।
ଉଁ ଆଜି କଟକ ଯାଇଥିଲ।
ହଁ ବା ଆଜି କଟକ ଯାଇଥିଲୁ।
ଷ୍ଟାଟସ୍ ରୁ ଦେଖିଲି ଆଉ।
ଏଇ ରଜ ପାଇଁ କିଣା କିିଣି କରିବା ପାଇଁ। କଣ ଆଉ କହିବି କଟକ ଯାଇଥିଲୁ ଏତେ ଦୋକାନ ବୁଲିଲା ପରେ ବି କି କିଛି ପସନ୍ଦ ହେଲାନି ଆସିଲା ବଳେ ଓଲଟା ମୋ ଗୋଡରେ କଣ୍ଟା ପୁଶି ପଶିଗଲା।
କୋଉଠି।
ଆଇଲା ବେଳେ ଓମ୍ପି ପାଖରେ ମୋ ଗୋଡରେ କଣ୍ଟା ପଶିଗଲା।
ଲୁହା କଣ୍ଟା।
ହଁ।
ଆରେ ଆରେ ନା ଆଉ ଡାକ୍ତରଖାନା ରେ ଦେଖେଇ ଲୁ ନା ନାଇଁ ମେଡିକାଲ ରେ।
ହଁ ଗୋଟେ ଟିଟି ନେଇଛି।
ଓ।
ଲୁହା କଣ୍ଟା ପଶିଥିଲା ଯାହା କଷ୍ଟ ଟିଟି ନେଇଛି ସେ ହାତ ବି ଆଉ ଉଠେଇ ହଉନି।
ଆ ଦେଖିକି ଚାଲା ବୁଲା କରିବୁ ନା ଆଜିକାଲି ଯେତେ ସଚେତନ ରହିବ ନିଜ ତରଫରୁ। ଅନ୍ୟ ତ ଯାହା କରିବ କରିବେ ନିଜେ ଯେତେ ସଚେତନ ରହିବ ସେତେ ନିଜ ପାଇଁ ଭଲ ନିଜ ପରିବାର ପାଇଁ। ଭଲ ଆଉ ତୁ ଟିକେ ଦେଖା ଦେଖି କରି ଯିବା ଆସିବା କରିବୁ ନା ଆଉ।
ରାସ୍ତା ପାଉନଥିଲି ତ।
ମନ କୁଆଡେ ତୋର ମନ ତୋ ମନ ତ ଆଡେ ସାଡେ ଖାଲି। ସେଇଆ ଆଉ ଖାଲି ମନ ଟା ସ୍ଥିର କରିବୁ ନା ଆଉ। ନା ତୁ ଗୋଟା ଛାତ୍ର ଜୀବନ ଏଇନା ଛାତ୍ର ଅ ବୟସ ତୋର ଚାଲିଛି। ତୁ ଏଇ ସମୟରେ ତୁ ଅମାନିଆ ହେଲେ କେମିତି ହବ ଆ ମନ ଟା ଟିକେ ସ୍ଥିର କରିବୁ ନା ଆଉ।
ରାସ୍ତା ପାଉନଥିଲି ଫୋନରେ ରାସ୍ତା ମାରିକି ଦେଖି ଦେଖି ଯାଉଥିଲି। ସେଇଥିଲାଗି ଗୋଡରେ କଣ୍ଟା ପଷିଗଲା ଆଉ। ତାପରେ ଯୋଉ ଖରା।
ହୁଁ ହଁ ବା ଖରା ହଉଛି ଯୋରେ ତୁ କହନା କହନା। ଏ ତିନି ଦିନି କେମିତି ରହିଲେ ତାକୁ ମାନିବାକୁ ପଡିବ। ଆଉ ଆମ୍ବ ଆମ୍ବ ଖାଇଲୁଣି ନା ଏ ବର୍ଷ।
ହଁ ଆମ୍ବ ତମେ ଯୋଉ ଆଣି ମଝିରେ ଦେଇଥିଲ ସେଇଆକୁ ଖାଇଥିଲି।
ଓହୋ ଆଉ ତାପରେ ବାପା ଆଣି ନାହାଁନ୍ତି।
ହଁ ବାପା ଆଣିଥିଲେ।
କି ଆମ୍ବ ଗୁରୁଡି ଆମ୍ବ ନା ବଡ ବଡ ଆମ୍ବ। ଲାମ୍ବା ନା ପେଟା ନା ମୋଟା ନା ଛୋଟା କୋଉ ଆମ୍ବ। ପେଟା ଆମ୍ବ ଏ ଯୋଉ ଛକ ଆମ୍ବ। ହଁ ଏ ସେଗୁଡା ରାସାୟନିକ ଇଏ ଦିଆ ହୋଉଛି ତା ଦେହରେ ବହୁତ୍। ସେଟା ଏତେ ଖାଦ୍ୟ ଟେଷ୍ଟ ମାନେ ସ୍ଵାଦ ପାଇଁ ଭଲ ଆଉ ଦେହ ପାଇଁ ଖରାପ। ଆଉ ଗୋଟେ ଦେଶୀ ଆମ୍ବ ଖାଇବ ନା ଆଉ ଗଛରୁୁ ପଡିିଥିବ। ସିଏ ଯୋଉ ଫାଟି ଯାଇଥିବ ଟିକେ ଓହୋ ସିଏ ଯୋଉ ସ୍ଵାଦ ଆଃ। କହିଲେ ମନ ଖୁସି ହେଇଯାଉଛି।
ସିଏ ଏଇ ଘର ପାଖରେ ଜଣେ ଭାଇଙ୍କର ଆଣିକି ଦେଇଥିଲେ ଯେ
ହୁଁ ହୁଁ।
ସେ ଯୋଉ ସୁଆଦ ଆଉ କଣ କହିବି।
ଆଉ ତମ ପଡୋଶୀ ଯାଇଥିଲେ କୁଆଡେ ବୁଲିବା ପାଇଁ ଗୋଟେ କୁଆଡେ ଉତ୍ତରପ୍ରଦେଶ।
ଉତ୍ତରପ୍ରଦେଶ ଦିଲ୍ଲୀ ଯାଇଥିଲେ ବୁଲିବା ପାଇଁ ଦିଲ୍ଲୀ ମନାଲି।
ହଁ ତାଙ୍କର ଭଲ ନାଇଁ ତାଙ୍କର ଭଲ ପଳଉଛନ୍ତି ତାଙ୍କ ତାଙ୍କ ସ୍ତ୍ରୀ ଯିଏ ସିଏ କାଳେ ଦଶ ଦଶ ହଜାର ଟଙ୍କିଆ ଶାଢୀ ନଉଚନ୍ତି ଦାମିକିଆ। ମୁଁ ଶୁଣିବାକୁ ପାଇଛି।
ହଁ ସେ ଚାକିରିୀ ବାକିରି କରିଛନ୍ତି ନଉଛନ୍ତି ଆଉ।
ହଁ। ହଁ ନା ତମ ଶାଢୀ ରେ କଣ ଅଛି ଶାଢ଼ୀ ଶହେ ଟଙ୍କା ହେଲେ ଯୋଉ ଶାଢୀ ଦଶ ହଜାର ହେଲେ ବି ସେଇ ଶାଢୀ। ସେଥିରେ କଣ ଅଛି।
ହଁ ତାଙ୍କ ପୁଅକୁ ଦେଖିଚନ୍ତି ନା।
ହଁଁ ହଁ ତାଙ୍କ ପୁଅ ଟା ମତେ ଭଲ ଲାଗେ ଟିକେ ଗୋଲୁ ମୋଲୁ। ତା ଗାଲ ଦିଟା ବାହାରୁକୁ ବାହାରିଛି ପୁଚୁକା ପୁଚୁକା ପେଟ ଟା ଟିକେ ବାହାରୁକୁ ବାହାରିଚି। ଏମ୍ ଏସ ଧୋନୀ ଫ୍ୟାନସେ ଓହୋ ବଢ଼ିଆ ପିଲାଟା ସେ। ତା ଦାନ୍ତ ଦିଟା ମୋର ଭାରି ପସନ୍ଦ ଆଗ ଦିଟା ଦାନ୍ତ ଯୋଉ‌ବାହାରିଚି। ପୁ୍ଚୁକା ପୁଚୁରା ଦାନ୍ତ ନାଇଁ ନାଇଁ ମୁନିଆ ମୁନିଆ ଦାନ୍ତ।
ତାଙ୍କ ଝିଅ ବା ଏଥର ଡକ୍ଟର ପାଇଚି।
ଓ ଭଲ ଭଲ। ଆଉ ତୋ ପାଠ କଣ ହେଲା ତୁ ଅନ୍ୟ କଥା କହୁଛୁ ତୁ ନିଜ କଥା କହ। କେତେ କଣ ପଢିଲୁୁଣୁ କଣ ପଢିଲୁ ଗ୍ରାଜୁଏସନ ତ ସରିଗଲା। ଅବିକା ତୁ କଣ କରିବୁ କଣ ପଢ଼ିବୁ କେମିତି ପଢ଼ିବୁ କୋଉଠି ପଢ଼ିବୁ? କଣ ପଢିବୁ କହ?
ପାଠ ପଢିବା ଆଉ ପାଠ ନ ପଢିଲେ କେମିତି ହବ।
ହଁ ଆଜିିକାଲି ପାଠ ନ ପଢିଲେ କିଛି ହବନି ସାଙ୍ଗ। ପାଠ ପଢି ଗୋଟେ ସୁନ୍ଦର ଭବିଷ୍ୟତ ଗଢିବାକୁ ପଡିବ ପଇସା ପଛରେ ଦୁନିଆ ଆଗରେ। ପଇସା ନହେଲେ କେହି ସମ୍ମାନ ଦେବେନି କେହି କିଛି କହିବେନି। ଏବେ ନିଜର ଖୁସି ପରିବାର ଖୁସି ପାଇଁ ପଢିବାକୁ ପଡିବ। ଗୋଟେ ବର୍ଷର କଷ୍ଟ ତତେ ଅନେକ ବର୍ଷର ସୁଖ ଦବ। ବୁଝିଲୁନା ଆଉ ଏଥିରେ କିଛି ନାଇଁ‌ ଫ ଫୋନ ରେ କଣ ଅଛି ଭଲ ପାଇବାରେ କଣ ଅଛି ଏଥିରେ କିଛି ନାହିଁ। ପାଠ ପଢ ଭବିଷ୍ୟତ ଦେଖ। ପାଠ ପଢା ଭବିଷ୍ୟତ ଗଢ ଏଇଟା ସରକାର ର ଗୋଟେ ଇଏ ହବା କଥା ନାରା ହବା କଥା ପାଠ ପଢ ଭବିଷ୍ୟତ ଗଢ। ଭଲ ପାଅ
ଆଜ କାଲି ଦୁନିଆରେ ଯେମତି ଭଲ ପାଇକି
ହଁ ବା କହନା କହନା ଡ୍ରମ ରେ କାଟି ବିକି ଦଉଛନ୍ତି କଣ କରିବ ମଣିଷ ଆଜିକାଲି ଦୁନିଆରେ ହଉ ଦେ ଛାଡ ଆମେ ସେ କଥା ଗପିବା ନାଇଁ ସେଉଡା ସେ କିଏ କଣ କଲା କଣ ନାାଇଁ ଆମେ ନିଜର ଉ ଉ ବ୍ୟବହାରକୁ ପରିମାର୍ଜିତ କରି ସମାଜରେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନୀୟ ଜୀବନ ବଞ୍ଚିବାକୁ ଚେଷ୍ଟା କରିବା। ଯାହା ଦ୍ଵାରା କି ଆମ ପୂର୍ବପୁରୁଷ ମଧ୍ୟ ଖୁସି ହେବେ। ଆମ ଆବ୍ ଆଗାମୀ ପ ପିଢି ପାଇଁ ଭବିଷ୍ୟତ ପାଇଁ ମଧ୍ୟ ପଥ ପ୍ରଦର୍ଶନ କରିବା ଆମେ ସମାଜରେ ଏକ ଉଦାହରଣ ପାଲଟିବା ଆମେ। ଆମେ ଦେଶକୁ ଆଗକୁ ବଢେଇବା, କଣ କହିଲ?
ମୁଁ କହିଲି ଗୋଟେ ସୁନାଗରିକ ହେଇକି ଚଳିବା ଆଉ।
ହୁଁ ହୁଁ କଣ ଅଛି ସାଙ୍ଗ ଗର୍ବ ଅହଙ୍କାରରେ କିଛି ନାହିଁ, ଆଜିିକାଲି ଆଉ ମଣିଷ ଚାରି କାନ୍ଧରେ ଆଇଛି ଚାରି କାନ୍ଧରେ ଯିବ।
ବ ଅହଙ୍କାର କରି କଣ ଲାଭ।
ହଁ ଠିକ୍ ଠିକ୍। ସେଇଥିପାଇଁ ତ କହିଛନ୍ତି ଏ କବି କହିଛନ୍ତି କଣ କହିଛନ୍ତି ଏ ଦୁନିଆ ବୁକ ରେ ବଞ୍ଚିବାକୁ ହେଲେ କିଛି କଷ୍ଟ ନାଇଁ ଗୀତ ଟା ମନ ନାହିଁ। ଭଲ ଗୀତଟା ଓଡିଆ ଫିଲ୍ମ ଆଜିିକାଲି ଏତେ ଆସୁନି ଭଲ ଗୀ ତ ଆଗେ ଯୋଉ ଗୀତ ଆଉଥିଲା ଉଫ୍ ମନକୁ କିଣି ନଉଥିଲା ଉଫ୍ କି ସେ ଗୀତ। ସେ ମଧୁର ଆୱାସ ସେ ମଧୁର ସ୍ୱର। ମନମୋହିତ ଗୀତ ସେ ଲିରିକ୍ସ ସେ
ଏବେକା ଗୀତରେ ଆଉ ସେ ସେ ଖୁସି ଆଉ ନାହିଁ।
ତ ନହିଁ ସେ ଗୀତ ଏବିକା ଗୀତରେ ସେ ସେ ଚାରମ୍ ଟା ନାହିଁ ଆଉ।
ନାଇଁ ଆଉ।
ହଉ। ଆଉ ତମ ଗାଁକୁ ମୁଁ ଯିବି ତ ମତେ କହିିଛ ମୁଁ ନିଶ୍ଚିନ୍ତ ଯିବି ଆଉ ମୁଁ ରଖୁଛି ମୋର ଗୋଟେ କା କାମ ଆସିଲାଣି।
ହଉ ହଉ ହଉ। ଓ